ହାଲୋ।
ହଁ କୋଉଠି?
ଏଇ ବଇଚି କ୍ଲବ ଘର କତିରେ ଆଉ କଣ।
ଅଃ କ୍ଲବ ଘରପାଖେରେ କ୍ଲବଘର ପାଖରେ ମୁଁ ଏ ଯାଇଥାନ୍ତି ଏଇନା କ୍ଲବଘରପାଖକୁ ପା।
ଆଁ।
ଖାଇସାରିଲୁଣି?
ନାଁମ ଖାଇନି ଖାଇ ଦେଇକି ଏଇନା ଯାଉଚିପା କ୍ଲବ ଆଉ କିଏ କିଏ ଅଛନ୍ତି ସେଠି? ଅ ହଁ।
ଏଇ ଧନର ମୁଁ କହିଲି ଏ ଯୋଉ ଧନ ମୁଁ ପକାଶ ଏଇ ବଇଚୁ ଆଉ।
ଅଃ।
ଆଉ ଘରେ ସମସ୍ତ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି ତମ ଘରେ ସବୁ ଭଲ ଅଛନ୍ତି?
ହଁ ମୋର ସବୁ ଭଲ ଆଉ ତୁ ମାମୁଁ ଘରୁକୁ ପା ଯାଇଥାନ୍ତୁ ଗଲୁନିକି?
ମାମୁଁ ଘରୁ ନା ଯାଇନି ମାମୁଁଘରେ ଯିବି ବୋଲି ଭାବୁଚି ହଁ ମଝିଆ ବା କୋହୁଥିଲେ ତା କୁକୁରକୁ ଆଣିବାକୁ ସେମାମୁଁଘରେ ଏରିଆରେ ଜଣେ ଲୋକ ନେଇଛି। ହଁ ସେ କୁକୁରଟା ହଁ ହଁ ପୁଚି ପୁଚି ଯୋଉ କୁ ତାକୁ ଆଣିବାକୁ କୋହୁଚି।। ମୁଁ କହିଲିକେମିତି ଧରିକି ବସିଲେ ଯାଇଁକି ତାକୁ ନେଇଆସିବି ନହେଲେ ସେମିତିରେ ଯଦି କହିବ ତାହେଲେ ତ ଅଟୋ ନେଗଲେ ହଁ ସ୍କୁଟି ନେଇଗଲେ ଭଲ ହବ ଯେ ସିଏ ହଁ
ସିଏ ତତେ ଚିହ୍ନିିନିକି?
କିଏ କୁକୁର ନା?
ପୁଚି।
ହଁ ପୁଚି ଚିହ୍ନିଚିଏତେ ଦିନ ହେଇଗଲା ନା କାଳେ ଚହ୍ନି ପାରିବ କି ନାାଇଁ ସେଇଆା ଟିକେ ଡାଉଟ ଆଉ। ହଁଏତେ ଆ ଆଉ ଆଉ ଏ ଯୋଉ ଇଏ ଯୋଉ ରଥଯାତ୍ରା ଚାନ୍ଦା କରିବା ନି କି?
ହଁ ତାଙ୍କର ଶହେ ଟଙ୍କା ଲେଖା ମୁଣ୍ଡ ପିଛା।
ଆରେ ଘର ନୁହେଁ ଯୋଉ ଏଠି ଯୋଉ ବାଉଁଶ ପକେଇ ଯୋଉ ଚାନ୍ଦା ଆଦାୟ କରନ୍ତିନି?
କେହି ଆଣି ଏଥର କରିଏନାଇ ଜାଣିନି କରନ୍ତି ସବୁବର୍ଷ ଏଥର କରିଏ ନାଇଁ ମୁଁ କହିପାରିବିନି।
ଆରଥରକ ଆରଥରକ କହ ବଡ ପିଲା କଣ କରିଥିଲେ ଇଏ କହୁଥିଲା ବାଦଲ ଭାଇ ମୁଁ କିହିଲି ବାଦଲ ଭାଇ। ଏଇ ବଡୁ ମତେ କହୁଥିଲା କହୁଥିଲା ରଥ ଯାତ୍ରା ଚାନ୍ଦା କରୁଥିଲା ଆରଥର ଦାଲୁଆ ନାଁ ହରିକା ବସିକି କ ଚାରି ହଜାର ଟଙ୍କା କଲେକ୍ସନ କରିଥିଲେ।
କେୟାଣି ଏଥର କରିନାହାନ୍ତି ଯୋଉ ବାଉଁଶ ପକେଇ କରନ୍ତି ତ?
ହଁ ହଁ।
କାଇଁ ଏଇଥର କରିନି ଜାଣିନି।
ମାନେ ଆ ଏଥର ଆଥର କଣ ନବା ଚାରି ଟଙ୍କା କଲେକ୍ସନ କରିଥିଲେ ଆଉ ଏଇଥର କହୁଥିଲେ କରିବାକୁ ମୁଁ କହିଲି କରିବ କିଏ? ପିଲା ଫେଣି ଦରକାର ନା ସେଇଭଳିଆ ଏଠି ଆଉ କଣ ସେଇ ହରିପୁର ଲୋକ ଯାଉଛନ୍ତି ଆଉ ବୋଲେ କିଏ ଯାଉଛନ୍ତି ଏପଟେ?
ହୁଁ।
ହଁ ନହେଲେ ପକେଇବ ଯଦି ଏନ୍ଏଚ୍ ଉପରେ ଯଦି ପକେଇବ ପକେଇବ ନହଲେ
ଏନ୍‌ଏଚ୍‌ ଉପରେ ପକେଇଲେ ଭଲ ନା ଆଉ ଗାଡି ମଟର ଭଲ ବଡ
ବଡ ଗାଡି ସହ ଯାଉଛି ସେଠି ର ରଖିକି ହଁ ସେଠି ରୋକିକି ଇଏ କଲେ ଏନ୍‌ଏଚ୍ ସେ ବଡ ଗାଡି ସବୁ ହଁ ଯାହାହେଲେ ପଇସା ଠିକ୍ ଠାକ୍ ଦେବେ।
ଏଇଆ ଆଉ କଣ ଆଉ କ ଆଉ କଣ ଆଉ କୁଆଡେ ବୁଲାବୁଲି କରିବାକୁ ଯିଆ ଦେଖୁନ ଆଡ଼
ହଁ ବୁଲାବୁଲି ତ ଏ ଟାଇ ଭାବୁଛି ପୁରୀ ଯିବା। ଆ ଗୋଆ ଆପଣ ବୋଉ ମତେ ଲାଗୁଚି ଅସୁବିଧା ହବ ସେଠି ରହିବାକୁ ଯା ମାନେ ଯେ ଦେଖିବାକୁ ଦେଖିବା ଜାଗା ପାଇବେ ଆଉ ଏତେ ଲୋକ ହେବେ ଯେ ଦେଖୁଛୁ ରଥଯାତ୍ରା ଟା ଆସୁଛି।
ଯଦି ଏଇନା ଜିବୁ ଦୋକାନୀ ଆରେ ପୁରୀ ଗଲେ କାହିଁ କହିଲୁ ଆ ମାନେ ବାହାର ଫରେନ୍‌ ଫରେନ୍‌ ସବୁ ଆସି ବୁକିଂ କରିସାରିବେଣି।
ହୁଁ ଆଗରୁ ସିଏ ରୁମ୍ ବୁକ୍ କରିକି ସବୁ ବାହାରୁ ସବୁ ବାହାରରେ ଲୋକ ଏ ସବୁ ବାହାର ସିଟିଜନ୍ ଗୁରା ଆସିକି ଏବେ ଆସିକି ଆଗରୁ ରହିଯାଉଛନ୍ତି।
ହେଲା ସେଇବା କହୁଚି ଆସି ବୁ ବୁକିଂ କରିସାରି ସେ ରହିବେନି ଆଉ ଆଉ ତମେ ଗଲେ ନା ଏଇନା ଜଣ ଜଣା ଗଲେ କଣ କହିଲୁ ର ରଥ ଟଣା ସରିବ ବାହୁଡା ଫାଉଡା ସରିବ ମାସେ ପରେ ଯିବ ଠିକ୍।
ତାପରେ ଯାଇକି ସେତେବେଳେ ହଁ ମାନେ ସବୁ ଜିନିଷ ରେଟ୍‌ ଫେଟ୍‌ ସବୁ କମିଯାଇଥାଏ ତ ଯଦି ମାନେ ଟ୍ରାଫିକ୍‌ ଗାଡି ଭଡା। ହୋଉ କି ଘର ଭଡା ହଉ କି ରୁମ୍ ଭଡା ହଉ କି ଲାଟିନ୍ ବାଥ୍ ରୁମ୍ ଯୋଉ ୱାସରୁମ୍ ୱାସରୁମ୍ ଯୋଉ ହୁଏ ତାଙ୍କର ଆସନ୍ତିନି। ସମୁଦ୍ରକୁ ଗାଧେଇକି ଆସିକି ଯୋଉ ଆଶ୍ରମ ୟୁଜ୍‌ କରନ୍ତି।
ହଁ ହଁ ଜାଣିପାରିଲି ଜାଣିପାରିଲି ସେତେବେଳେ ଏବେ ଗଲେ ଯୋଉଟା ଶୁଣୁ ଏବେ ଯଦି ତୁ ଯିବୁ ଯୋଉଟା ହଜାର ଯୋଉଟା ହବା କଥା ସେଇଟା ହେଇଯିବ ଦି ହଜାର ତିନି ହଜାର ଟଙ୍କାଇଯିବ ଏଇନା ଯମା ଯାଆନା ଏକାଥରେ ସରୁ ଯିବା ଆଉ।
ଏଇଟା ତ ସେତିକିବେଳେ ଯିବା ହୋଉଛି ସବୁ ପିଲା କୋଉଥିରେ ଯିବା ଟ୍ରେନ୍ ରେ ଯିବା ନା ବୋଲର ଯିବା କଉଥିରେ ଯିବା ସେଇଟା ଜାଣିହୋଉନି।
ଟେ ଦେଖି ତିନିଶହ ଟଙ୍କା ନବ କଣ କହିଲୁ ଅଟୋନୁ ଅଟୋ।
ଏଉଠୁ ହଁ।
ଅଟୋ ଅଟ କଣ କରିବ କହିଲୁ ଅଟୋ ନେଇ ଆମକୁ ଛାଡିଦବ କୋଉଠି କହିଲୁ ଆମର ଯଉ ଧାନମଣ୍ଡଳି ଯୋଉ ଷ୍ଟେସନ ନୁହଁ।
ହୁଁ।
ହ୍ୟାଲୋ।
ହଁ କହୁନ୍?
ଧାନ ତୁ ତୁଇପଳେଆ।
ଉୁଁ।
ସେଇ ଭଡାନବ ତାପରେ ପୁଣି ପଳେଇଆସିବା ଆଉ ସେମିତି ଗଲେ ହବ ନହେଲେ ବସରେ
ବୋଲରରେ ଗଲେ ଭାବୁଛି ଅଧିକା ଖର୍ଚ୍ଚହବ।
କଉଥିରେ।
ମୁଁ କହୁଥିଲି ବୁଲୋରରେ ଗଲେ ବୋଧେ ଅଧିକା ଖର୍ଚ୍ଚହବ।
ନାଁବେ ବୋଲୋରରେ ଗଲେ କଣ କହିଲୁ ପାଞ୍ଚ ହଜାର ସିଆଡୁ ପାଞ୍ଚ ହଜାର ଇଆଡୁକୁ ହବନି। ଯଦି ବୋଲୋରରେ ଗଲେ କଣ ଗୋଟେ ପ୍ଲସ ପଏଣ୍ଟ କୋଣାର୍କ ଫୋଣାର୍କ ସବୁ ମାନେ ଭଲମନ୍ଦ ସବୁ ବୁଲିିବାଲିକି ଆସିପାରିବ। ପିଏ ସେଟାପ। ପ୍ଲସ ପଏଣ୍ଟ ଆଉ ଟ୍ରେନରେ ଗଲେ ଖାଲି ପୁରୀଯିବ ଏଇଆ ଆଉ କଣ ପୁରୀ ଆଉ ଗୋଟେ ଯୋଉ ଜାଗା ଯାଆନ୍ତି ଦେଖୁଚ ଯୋଉ ଗୋଟେ ଗାଧାନ୍ତିନି ଯୋଉଠି ପଇସା ପକାନ୍ତି ସେଯୋଉ ଇଏର ସେ ଯୋଉଟା କଣ ଗଙ୍ଗା ଏଇନା କଣ ନଥାଏ।
ହଁ ହଁ
ହଁ ସେଠିକି ସେଇଠି ସେଠି ସେଠୁ ପୁଣି ପୁରି ଦୁନିଆ କିଲୋମିଟର ସେଠିକି ଯିବ ଗାଧାଗାଧି କରିବ ଏଇଆ ଆଉ କଣ? ଗଲେ ହୁଅନ୍ତା ପୁରୀ ଦି ଚାରି ହଜାର ଟଙ୍କା ଥିବ ଯିବ ପାଖରେ ଟଙ୍କାଟେ ନାହିଁ। ନାବେ ସିବିଜ ନୁହଁ ନାଁ ନାଁ ସିବିଜ ନୁହଁ ଶୁଣୁ ମୁଁ କହୁଛି। ପୁରୀ କଥାଟା ଯୋଉ ଶୁଣୁ ସେଠି କଣ କହିଲୁ ସେ ଯୋଉ ପାଣି ଭିତରେ ଠାକୁର ଅଛି ପାଣି ଭିତରେ ଯୋଉ ଠାକ।
ହଁ ହଁ ପଞ୍ଚଲିଙ୍ଗେଶ୍ଵର କି? ପଞ୍ଚ ପଞ୍ଚଲିଙ୍ଗେଶ୍ଵର ସେଇଟା ହେଇ ଥିବ ବୋଧେ ସେଇଠି ସବୁ ଲୋକ ଯାଆନ୍ତି ପଇସା ପକାନ୍ତି ସେଇଠି।
ହଁ ମୁଁ ସେଇ ତାଆରି କଥା କହୁଛି।
ନାଁ ତା ଅପେକ୍ଷା ରେ ନନ୍ଦନକାନନ ହେରିକା ବୁଲିବାକୁ ଟିକିଏ ପଳାନ୍ତେ।
ନନ୍ଦନକାନନ ନନ୍ଦନକାନନ ଗଲେ ହୁଅ
ନନ୍ଦ ନନ୍ଦନକା ଭୁବନେଶ୍ୱରରୁ ସେଇଠି ଅନା ଭୁବନେଶ୍ୱରୁ ଗଲେ ତୁ ଯେତିକି ପଇସା ଅନା ପୁରୀରେ ଯିବାକୁ ଖର୍ଚ୍ଚ କରିବୁ ସେତିକି ପଇସା ତୁ ଯଦି ଏଥିରେ ଯିବୁ ମାନେ ଅନା ଭୁବନେଶ୍ୱର ବୁଲିବ ନାଁ। କୋଉ କୋଉ ଜାଗା ବୁଲିପାରିବୁ ନନ୍ଦନକାନନ ଦୁଇରେ ହଉଛି ଲିଙ୍ଗରାଜ ମନ୍ଦିର ସେଇଠି ଲିପ ଲିଙ୍ଗରାଜ ମନ୍ଦିର ପାଖରେ ହଉଛି ପ୍ଲାନେଟୋରିୟମ ସେଇଠି ହଉଛି ମ୍ୟୁଜିୟମ। ଚାରିଟା ପାଞ୍ଚଟା ଜାଗା ବୁଲି ପାରିବି ସେଉଠୁ ସେତିକି ମାନେ ସେଠି ପ୍ରାୟ ଗାଁ ପାଖରେ ଲିଙ୍ଗରାଜ ମନ୍ଦିର। କିଛି ଜମାରୁ ଦି କିଲୋମିଟର ଦୂରରେ ଅଛି ପ୍ଲାନେଟୋରିୟମ।
ପାଞ୍ଚ କିଲୋମିଟର ଭି ଭିତରେ ସବୁ ଆଉ।
ହଁ ସବୁ ସବୁ ପାଞ୍ଚ କିଲୋମିଟର ଭିତରେ ସବୁ ରେଞ୍ଜ ଭିତରେ ତ ସେଇଠି ଜାଗା ସବୁଜାଗା ବୁଲିପାରିବୁ।
ଓହୋ ନାଁ ଆଉ କଣ କହୁଥିଲି କହିଲୁ ଯୋଉ ଯୋଉ ଆମର? ଯୋଉ ହେଇନି ଯୋଉ ମିନିପୁରୀ ଯୋଉ ହେଇନି ମିନିପୁରୀ।
ହଁ ଚଣ୍ଡିଗୋଲ।
ସେଠିକି ଯିବାକି କୋଉଦିନ ଯିବା।
ହଁ ଆରି ଭିତରେ ଭାବୁଚି କୋଉ ଦିନ ଗୋଟେ ବୁଲିବାକୁ ପଳେଇବା।
ଚାଲୁନ ଯିବା ମାନେ ଯିବାକଣ ଗା ପଳେଇବା ଗାଡିରେ ତେଲ ଶହେ ଟଙ୍କାରେ ପଇଲେ ତା ହାପ ପଚାଶ ଟଙ୍କାରେ ପଇଲେ କାଫି ଆଉ କେତିକି ବାଟ? ଫଟ ଫଟ ଉଠେଇ ଯିବା କେତେବେଳେ କହିଲୁ ଚାରି ଚାରିଟାବେଳିଆ ଟାଇମ୍ ଯାଇ ଯେମିତି କ୍ୟାମେରା ଫାମେରା ଭଲ ଚାରିଟାବେଳିଆ ଟାଇମ ଯିବାନା ସକାଳେ ଗଲେ କଣ କହିଲୁ? ସକାଳେ ଏତେ ଇଏ ଲାଗିବନି ଚାରିଟାରେ ଯିବାନା ସକାଳେ ଯିବା କେତେବେଳେ କୁହ।
ଯେତେବେଳେ ଗଲେ ଚଳିବ।
ଯିବା।
ଚାରିଟାବେଳିଆ ଗଲେ କଣ ସିନେରୀଟା ଭଲ ଆସିବ ଫଟୋ ଫୋଟ ଉଠେଇ ବାକୁ ଭଲ ଲାଗିବ?
ହଁ ସେଇ ସେଇପା କହୁ ସେଇଆକୁ କହୁଛି।
ଚାରଟାବେଳ ଟାଇମ୍ ଟା ସିନେରୀ ମାନେ ଲୁକ୍ସ ଟା ଆସିବ ଯେତେବେଳେ ସୁର୍ଯ୍ୟ ପଡୁଥିବେ ପଛ ପଟେ। ପଡୁ ଉପରେ ଆସୁଥିବ ବଢିଆ ଦେଖାଯାଏ।
ହଁ ସେଇଆ ଆଉ କଣ। ଉଷାକୁ କହିଲି ପଚାରେ କେଦାନାଥ ଯାଇଛୁ କେଦାରନାଥ ଯାଇନୁ ମିନି କେଦାରନାଥ।
ହଁ ମିନି କେଦାରନାଥ ଦୁଇ ଥର ଖଣ୍ଡେ ଯାଇଛି।
କେଦାରନାଥ କଣ କହିଲୁ ଆଗେ ଯେମିତି ଥିଲା ଏବେ କଣ କହିଲୁ ବହୁତ ଇଏ ହେଇଗଲାଣି କଣ କହିଲୁ ଆମର ସେଇଟା। କଣ କୁହନ୍ତି ଏ ଆମର ସେ ଯୋଉ ଡିଜାଇନ ଫିଜାଇନ। କରି ପୁରା ଆଗ ଫାଗ ଯେମିତି ଆଗେ ଥିଲା ହଁ। କରିଚନ୍ତି ହଁ।
ସେପଟେ ଆମର ବଡ଼ ମୂର୍ତ୍ତି ଲଗେଇ ଦେଇଛନ୍ତି। ଆହୁରି ମାନେ ଫଟୋ ଉଠେଇିବା ପାଇଁ ବି ଗୋଟେ କଣ ଗୋଟେ ପଏଣ୍ଟ କରିଦେଇଛନ୍ତି।
ଭଲ ଭଲ ଏଇଥର ଅଛି ଏଥର ଭଲ ହେଇଯାଇଛି।
ଏଇଥର ଏବେ ମାନେ କରୁଛନ୍ତି ଏବେ ଫାଷ୍ଟ ଫଷ୍ଟେ ଯେତେବେଳେ। ଫାଷ୍ଟ ଫାଷ୍ଟ ଯେତେବେଳେ ହେଲା ଭାରି ଲୋକ କ୍ରାଉଡେଡ ହେଲେ ଅଧିକା ଲୋକ ଭିଡ ହେଲେ ତାପରେ ଧୀରେ ଧୀରେ ଯେତା। ଇଏଟା କମି ହେଲା କ୍ରେଜ ଟା କମି ହେଲା ଏଇ ତ କ କ୍ରେ। ଫେଣି ତା କଣ ପୁରାଡାଉରି କରୁଛନ୍ତି।
ହଁ।
ଆଉଟିକେ ଭଲ ସେ କରୁଛି ଆଉ ଯେମିତି ଇଏ ଏଇନା ହୋଉଛି। ଚଣ୍ଡିଖୋଲ ପୁ ଅ ସେକେଣ୍ଡେ ପୁରୀ ଭଳିଆ କରୁଛନ୍ତି ସେକେଣ୍ଡେ ପୁରୀ ମନ୍ଦିର ଭଳିଆ ଚ। କରୁଛନ୍ତି ଏଇ ଏଇନା ଭାରି ଲୋକମାନେ ଆସୁଛନ୍ତି ଏଇନା ର। ରଥଯାତ୍ରା ଟାଇମି ରଥଯାତ୍ରା ଟାଇମ୍ ଦେଖୁବୁ ଏ ଏତେ ଭିଡ ହବ ଯେ ସେଠି ପଶିବାକୁ ବାଟ ପାଇବୁନି। ଏଇନା ଭାରି ଲୋକ ହବେନା ସେଠି।
ହୁଁ।
ଏଇନା ଭାରି ଲୋକ ହବେ ନା ସେଠି।
ସେଇଆ ଆଉ କଣ।
ସେ ରଥ ସେଇ ତାପରେ ଦେଖୁ ଧୀରେ ଧୀରେ। କ୍ରେଜ କମିଯିବ ଫେଣି ତକୁ ଆଉଟା ଆଉ।
ହଁ ଏଇୟା ଆଉ କଣ ଲୋକଙ୍କ ଇଏ ପାଇଁ କରୁଛନ୍ତି ଆଉ ନା କଣ।
ଆଉ ଲୋକଙ୍କ ଖାଲି ମାଇଣ୍ଡ ମାଇନିପ୍ଲେଟ କରିବା ପାଇଁ ଅରାକୁ ଡକୁରେଟ।
ହଉ ମାନେ କହିଲୁ ଆମ ଦେଖ ମୁଁ କହୁଛି ଆଗ ଅପେକ୍ଷା। ଆମ ଏକର ଏରିଆ ଭାରି ଡେଭଲପମେଣ୍ଟ ହେଲାଣି ନା ନା ଏକ। ଏକର ଏରିଆ ଆମ ମାନେ ବହୁତ ଡେଭଲପମେଣ୍ଟ ହେଲାଣି ଯେ କଣ କୋଉଠ। କଉଟାଇପ୍ ର ଡେଭଲମେଣ୍ଟ ହେଲାଣି କହିଲୁ ଚଣ୍ଡିଖୋଲ ରେ। କଣ ଥିଲା କହ ଆମ ଏକର ଏରିଆ ଚଣ୍ଡିଖୋଲ ଫଣ୍ଡିଖୋଲ ଏକ ଏକର ସାଇଡ। ମ୍ୟୁନିସିପାଲିଟି ଫ୍ୟୁଲିସିପାଲିଟି କରି ଦୁନିଆ ଯାତ୍ରା କରି ପୁରା ଏ ପୁରା ସବୁ କରିସାରିଲାଣି।
ଚଣ୍ଡିଖୋଲ କୁ ଆଇନା ଗୋଟା କଣ କରିବେ ବୋଲି କହୁଛନ୍ତି ଗୋଟ ଇଏ ହେଇଯିବ ବା ଗୋଟା ସିଟ।
ଅଟଳ ବସଷ୍ଟାଣ୍ଡ ଅଟ।
ହଁ ଅଟ ସେଗୁଡା କଣ ହବ ଚଣ୍ଡଡିଗୋଲ ଗୁଟେ ମାନ୍ୟତା କଣ ମିଳିବ।
ମିଳୁ ଭଲ ନା ସା ଏକରେ ଯେତେ ଡେଭଲମେଣ୍ଟେ କରିବ ଭଲ। ଆଉ ଦେଖେ ମତେଟା କଥା କହ କ। ଯେମିତି କଟକରେ ମ୍ୟୁନିସିପାଲିଟି ଥିଲା ବଡ ବଡ ମେଡିକାଲ ଫେଡିକାଲ ଭଲ ଚଣ୍ଡିଗଲେ ସେଇା ସବୁ ହେଇଯିବ। ସୁବିଧା ନା ସୁବିଧା ନୁହଁ ଲୋକ ଯୋଉ ଭଲ ହୁଅନ୍ଦ ପରିବାର ଫିବା ଭଲ ହୁଅତା ଭାଇ ଭଉଣୀ।
ଏଇ ଚଣ୍ଡି ଗଲେ ସବ କାମ ସଉଥିବ ଏଇ ହଁ ଯୋଉଠି ଚଣ୍ଡି ଗଲେ କାମ ସାରି ଦେଇେଇ ଆସିବେ।
ଏଇଆ ଆଉ କଣ।
ଆଉ ଏକାଠାରେ ଯାଇକି ଏକାଟରେ ଏତ ବାଟ ପଇସାଁ ଖର୍ଚ୍ଚିବ ଏଉଠୁ ଚଡିଗଲ ଏଇଠୁ ଯିବ ଏଇଠୁ କାମ ସା ଦେଇ ଆସିବେ
ହଁ ଯେମିତି ଆମର ମେଡିକାଲ ଫେଡିକାଲ ହେଲା ଯେନ୍ତି ସବୁ ଗ ଯେନ ଯେମତି ଏମତି ଗୋଟାଟା ସବୁ ପଞ୍ଚାୟତରେ ଗୋଟାେ ଗୋଟା ମେଡିକ
ହୁଁ ଏଇନା ଆମର ଏଇଠି ଏଇ ପଞ୍ଚାୟତରେ ଆମ ଏଇ ଯୋଉଟା ମେଡିକାଲ ହୋଉଛି ବହୁଦିନ ହେଲା ହେଲାଣି ଆଉ କେତେ ଦିନ ଲାଗିବ ମେଡିକାଲ ହବାକୁ?
ଆଉ ସେଟା ହେଇଯାଇଛି ତମ ସେକରେ କରିବା ହେଇଯାଇଛି ସେଟା ଖାଲି କଣ କହିଲୁ ଉଦ୍ଘାଟନ ହବ ବୋଲି ହେଇନି ନହେଲେ ସେଟା ହେଇଯାଇଛି କମ୍ପ ପ୍ଲିଟ ହେଇଯାଇଛି।
ହ ସବୁ ଉଦ୍ଘାଟନ ହେଇଗଲେ ସେ ସବୁ ଆସିବେ ତାଙ୍କର ଆଉ।
ହଁ ତାଙ୍କ ରହିବେ ଆଉ ତାଙ୍କର ତ ସବୁ ଏଠୁ ଯେ ଭଲ ମନ୍ଦ ପାଣି କତରୁ ସବୁ ବ୍ୟବସ୍ଥା କରିବି ଭଲ ମନ୍ଦ ଖାଇବା ପିଇବା ଭଲମନ୍ଦ ତା ସବୁ ବ୍ୟବସ୍ଥା ହେଇଯିବ ତାଙ୍କର ରହିବେ ଏଇଠି ଆଉ କଣ।
ହୁଁ ହୁଁ।
ହ୍ୟାଲୋ ଏଆ ଆଉ କଣ।
ଆଉ କଣ ଅଛି।